ହେଲୋ?
ହଁ।
କଣ କରୁଛନ୍ତି-ଇ-?
ଏଇ, ବସିଛି ଆଉ।
ଓହୋ। ଆଉ, ଖିଆପିଆ ସରିଗଲାଣି!
ହୁଁ- ଆଇତ।
ଓହୋ। ଆଉ ଆପଣଙ୍କ ଆଡେ ରଜ ପଜ ରଜ ପର୍ବ କେମିତି କଣ ପାଳନ କଲେ?
ଆମ ପଟେ ରଜ ହେଲୁ କଣ,, ଆମର, ହେଇଥିଲା ଛୁଆମାନେ ଆମ- ସବୁ କରିଥିଲେ, ରଜ ମହୋତ୍ସବ।
ହୁଁ।
ତିନି ଦିନ ଗାରୁଥିବ ଭଲ। କହିଲେ ରଜ ମହୋତ୍ସବ ଯେ ଛୁଆ ତାଙ୍କର- ଅ ଉଁ ଟିକେ ଲାଇନ୍ ପ୍ରୋବ୍ଲେମ ରହିଲା, ନହେଲେ ନାଚ, ଗୀତ, ଏଠୁ ଭୋଜି କରିଥିଲେ, ଦୋଳି କରିଥିଲେ, -ଭଲ କରିଥିଲେ ଛୁଆ ସବୁ। ଭଲରେ କରିଚନ୍ତି କରିଚନ୍ତି, ତାପରେ ବି ଟିକେ ବର୍ଷା ହେଇଗଲା ରଜରେ ସେପରେ ଯଦି
ଆଉ, ରଥଯାତ୍ରା କଣ କେମିତି ହୁଏ?
ରଥଯାତ୍ରା ଆମ ରଥ, ନୂଆଁ ରଥ ପୁରୁଣା ବି ର ଥିଲା ସବୁ ଉ ଭଙ୍ଗା ହେଇଗଲା, ବରଷକେ। ଚାଲିଛି, ହୁଁ, ହଁ ଚାଲିଛି। କାମ ଚାଲିଛି, ସେ ମିସ୍ତ୍ରୀ ମାନେ ସବୁ ଉ ହୁଁ ହୁଁ, ହୁଁ, ଆଜି ଉଁ କାଲି କରି ଥିଲେ ଠାକୁରଙ୍କ ଆସ୍ଥାନ କରିଦେଇଥିଲେ, ତଳୁ ବର୍ତ୍ତମାନ ଆସ୍ଥାନ ଉଠ ପୁରାଣ ଠାକୁରଙ୍କର, ଆଜି ଆସ୍ତାଙ୍କ ପିଣ୍ଡି ଟା ତିଆରି ହଉଛି। ଯୋଉ ଉ ଠାକୁର ଯଉଁଠି ବସିବେ, ଯୋଉଁ ଜାଗା ଟା ପିଣ୍ଡି, ଯୋଉଁ ବନ ବନ୍ଧ ଲାଗି କିି, ଅପା ଆ ଯ ପୋଟଳ ଟାଇପ ର ଗୋଟେ କରାହଉଛି ହେଇକି ପୁରୀକୁ ଗୋଟେ ଉଠିବ ସେଟା ଭଲ ଭଲ ବର୍ଷ ହଉଛି।
ହୁଁ ହୁଁ ଏବେ ତ କମ୍ପ୍ଲିଟ୍ ହେଇଗଲାଣି।
ନାଇଁ କ ନୁହଁ ଚାଲିଛି କାମ ନୂଆ ସମ୍ପୂର୍ଣ ସବୁ ନୂଆ ହଉଛି।
ହଁ ହଁ ଆଗେ ଯୋଉ ରଥଟା ଥିଲା ବୋଧେ ଖରାପ ହେଇଯାଇଛି ଆଉ।
ହେଲା ଭାଙ୍ଗି ଗଲା।
ଓ ହୋ। ଆଉ ଦେବସ୍ନାନ ପୂର୍ଣ୍ଣିମା କରନ୍ତି?
ହୁଁ ସ୍ନାନପୂର୍ଣ୍ଣିମା ଆମେ କରୁଛୁ ପ୍ରତିିବର୍ଷ ହଉଛି ଆମର।
ହୁଁ ହୁଁ।
କରାଯିବ। ଏମିତି ଠାକୁରଙ୍କ ରୀତିନୀତି ଅନୁସାରେ ଆମେ କରୁଛୁ। ଆମର ମାନେ ଗ୍ରାମାଞ୍ଚଳ ଯେମିତି ହବା କଥା ହଉଛି ଆ ତାଙ୍କର କେମତି ନୀତି ଅନୁସାରେ ଆମେ କରୁଛୁ ପାଳନ କରୁଛୁ।
ଆଉ ପୁରୀ ଫୁରୀ ଆଆଡେ ଯାଆନ୍ତି ନା ନାଇଁ ନାଇଁ?
ପୁରୀ ତ ଏବେ ନା ଯାଇହବନି ରଥଯାତ୍ରା ଆକୁ ଭିଡ ରହିବ।
ହଁ
ଆମ ଆକା ଏପଡେ ସ୍କୁୂଳରୁ ଆମ ଯେ ଟ୍ରେନ୍ ଲାଇନ୍ଟା ଦୀଟା ସେନେ ବୁକିଂ ହେଛି ଷୋଳ, ସତର
ଆମ ଅ ଟ୍ରେନ ନା ଆ ଆପଣଙ୍କ ପଡେ ସେପଟ ଯିବା ପାଇଁ।
ହୁଁ ତ ଦିଟା ମାଲ ବୁହା ବ ଟ୍ରେନ ଲାଇନ ଟା ହେଇଛି ସେ ଦଇଟା ପ୍ୟାସେଞ୍ଜର ତାର ଗଭର୍ଣ୍ଣମେଣ୍ଟ ତରଫରୁ କରାହେଇଛି ଫ୍ରି ମାଗଣାରେ ମୁଙ୍ଗୁଳୁରୁ, ପୁରୀ
ହ ହ
ଆମର ଏଇଠି ବାଇଘଟି ପାଖରେ ରହିବଁ ଆମେ ଷ୍ଟେସନରେ ହଁ
ହଁ ଭଲ ଯଦି ସୁବିଧା ହବ ଯାଇକ ଟିକେ ବୁଲି ଆସିବେ ଯଦି ସୁବିଧା ପାଖାପାଖି ଯାଉଛି ଯାଇକି ଟିକେ ବୁଲି ଆସିବେ।
ହୁଁ ହୁଁ।
ଆଉ
ପୁରୀ ଠାକୁରଙ୍କର ଯା।
କଣ କହିଲ?
ଜାମ୍ ହଉନି କି ଏନା କେ ର ସେଠୀ ରଥ।
ହଁ ସେଇଟା ତ ସତ କଥା? ମାନେ ପୁରୀରେ ଏତେ ଲୋକ? ଲୋକ ଆସିକି ପହଞ୍ଚୁଛନ୍ତି। ମାନେ ଆମ ଲୋକାଲ ଲୋକ ଯେତିକି ବାହାର ଆମ ଓଡିଶା ଲୋକ ଯେତିକି ନୁହ ବାହାରୁ ଆସିକି ଲୋକ ଏତେ ଭିଡ କରୁଛନ୍ତି ଯେ? ମାନେ ତମେ ଗଲେ ବି ସେଠି ଠିଆ ହେଇପାରୁନ। ନାଇଁ ଅଣନିଶ୍ଵାସୀ ହେଇଯାଉଛି? ଏତେ ଲୋକ ଯେ ମାନେ ଭିଡକୁ ଡର ମଣୁ। ଯିବା ପାଇଁ
ସେଇଥିପାଇଁ ଛୋଟ ଛୁଆଙ୍କୁ କି ଆମେ ନିଜେ ସେଠି ବି ଗଲେ ସେ ବି ହବୁନି ଛୁଆ ପିଲାଙ୍କୁ ନେଇକି ଯିବ ଯୋଉ ହେଲାଣି ଯୋଉ ଗରମ ମନା ହଉଛିଁ ଲୋକ ତାପରେ ଜାମ ରହୁଛି ଅସୁବିଧା ହବ। ଦିନ ନତେଳେ ଫାଙ୍କା ଟାଇମରେ କିଛି ପର୍ବପର୍ବାଣି ନଥିବ ସେଠୁ ପୁରୀ ଯାଇକି ବୁଲିକି ଆସିଲେ ଭଲ ଲାଗିବ।
ହଁ ଠାକୁରଙ୍କର ଡୋରି ଗୋଟେ ତମେ କହିଦେଲେ ବି ତମେ ଯାଇ ପାରିବ ନାହି ଠାରଙ୍କର ଯଦିଡରି ଲାଗେ। ଥିଲା ତମେ ନିହାତି
ହୁଁ ଏଟା ଠିକ ସତ କଥା।
ଠାକୁରଙ୍କଇ ଛା ମନା କିଛି ବି ହୁଏନି।
ହୁଁ ସେଟା ତ ଠିକ ଠାକୁର ଚାହିଁଲେ ହବ ନହେଲେ କିଛି ହେଇପାରିବନି।
ଆଉ କଣ ଖାଇବାକୁ ଭଲ ପାଆନ୍ତି।
ଆମେ ତ ଓଡ଼ିଆ ଲୋକ ଆମର ଭାତ ପଖାଳ ଭାତ ତା ହେଲା ଆମର ମୁଖ୍ୟ।
ହୁଁ।
ପଖଳ ଭାତ ଶାଗ ଭଜା ମାଛ ଭଜା ପୋଡାପୋଡି ଏଇଟା ହେଲା ଆମ ଓଡିଆଙ୍କର ମୁଖ୍ୟ।
ପଖାଳ ତ ପଖାଳ ତ ସବୁଠୁ ବଢିଆ ଖାଇବା ପଖାଳଠୁ ଭଲ ଖାଇବା କିଛି
ମୋର ସଖାଳୁ ପଖାଳ ଟିକେ ଖାଏ।
ଆମେ ଆମେ ଯେହେତୁ ଚାଷୀ ବନ୍ଦୀ ଏରିଆ ଲେୋକ ନା ଆମକୁ ଭ ଭାତ ଟା ହିଁ ଆମକୁ ଦେହକୁ ସୁଟ କଲେ ଆମକୁ ଭାତ ଟା ଖାଇକି ଗଲେ ଆମେ କାମ ଟା ଟିକେ ଅଧିକ ସମୟ କରିପାରିବା। ଆମକୁ ସେ ଜଳିଖିଆ ଖାଇକି ଆମକୁ ଯାଇକି ଆମେ କାମ କରିବା ଦେହରେ ସୁଟ କରିବନି।
ସେଟା ପିକ୍
ଆଉ ତ ମ ପନିପରିବା କଣ ଚାଷ ବାସ ହୁଏ। କଣ କେମିତି ହୁଏ?
ପନିପରିବା ତ ବର୍ତ୍ତମାନ ଏଇ ସବୁ ହୁଁ ପନିପରିବା ଉପରେ ଜହ୍ନି କାକୁଡ଼ି ତୁ ଶାଗ ବାଇଗଣ ଲଙ୍କା ଆଉ କଖାରୁ ସବୁ ସବୁ ହେଛି ଆଉ
ଆମର ଏଠି କଣ କହିଲ ଆମର ସ୍ୱତନ୍ତ୍ର ବିଲ ଘରେ ଘରେ ଯାହା ଟିକେ ଟିକେ ଲଗଉଛନ୍ତି। ଖାଇବା ପାଇଁ କିନ୍ତୁ ଆମର ବିଲ ଆଡେ ସ୍ୱତନ୍ତ୍ର ଗୋଟେ ଚାଷ ହଉଛି ମାନେ ବିଲ ମାନଙ୍କର ସବୁ ଫ୍ରେଶ ଜିନିଷ ଟା ତମେ ପାଇ ଭେଣ୍ଡି କାକୁଡି ଜହ୍ନି ବାଇଗଣ
ହୁଏ ବର୍ଷ ପିଲାମାନାନଙ୍କରେ ଭେଣ୍ଡି ଆଉ ଝୁଡଙ୍ଗ ଭେଣ୍ଡି ଝୁଡଙ୍ଗ ଆଉ କାକୁଡିରେ ସବୁ କରିଥିଲେ ଆମ ସେପଟ ଗାଁ ଆଉ ଆମ ଗାଁ ସେପଟ ଏଇ ଯୋଉ ଆମ କା ପଡ଼ୋଶୀ ସେମାନେ କରଥିଲେ ଆମ ଗାଁ ରେ ଏଇ ପାଖରେ ସବୁ ଚାଷୀ କରିଥିଲେ କ୍ଷତି ପୂରଣ କରିଥିଲେ। ଆଉ ଏପଟେ ସେ ଯୋଉ ଆମ ପୋଖରୀ ଗେଞ୍ଜା ହାତ ପୋଖରୀ ଆଡେ ସେପଟେ କି କଣ ଥିଲେ ମହାନ୍ତିର ସବୁ କାର୍ ଥିଲେ ହୁଁ ଆମେ ଯାଇକି ଆଣିଚୁ ନା ବାଇଗଣ ଭଲ ବାଇଗଣ କରୁଥିଲେ।
ହଁ ଏମ ମାର୍କେଟ ରୁ ଆଣିଲେ କଣ କହିଲେ ମାର୍କେଟ ରୁ ପନିପରିବା ଆଣିଲେ ସେରା ଟିକେ ଖରାପ ହେଇଆଉଛି। ତାକୁ କଣ କରୁଛନ୍ତି କେମିକାଲ ମିଶେଇ ଦଉଛନ୍ତି ସାରାଂଶ ଖାଦ୍ୟ ଖାଇକି ଦେହ ତ ସହଜେ ଖରାପ ହେଇଯାଉଚି।
ହୁଁ।
ଆଉ ଏବେ ବି ପ୍ରତ୍ୟେକ ଘରେ ଦେଖି। ଦେଖିବ ଡାଇବେଟିସ ବି ପି କିଛି ନା କିଛି ଲୋକମାନଙ୍କର ଆଣ୍ଠୁ ଗଣ୍ଠି ବାତ ଅନାଟା ପେନ୍ ଏଇ ସବୁ ଜିନିଷ ସବୁ କିଛି ନା କିଛି ଗୋଟେ ଦେହ ଖରାପ ଘରେ ପରିବାରେ ଗୋଟେ ଦି ଟା।
ଜିନିଷ ଖାଇଲେ। ବୋ ଗ୍ରାମାଞ୍ଚଳ ଟିକେ। ଆମେ ନେଳି ଫରିବା ଖାଉଚେ ବୋଲି ହେଲାନେଳି ପରିବା ଖାଉଚେ କଣ। ଶାଗ ହଉ ସୂଜୁ ନା ଶାଗ ହଉ ଅମୃତଭଣ୍ଡା ହଉ। ବୋଉ ଭାଇ। ଯୋଉ ନଙ୍କା କରିଚେ ଦେଶୀ ଜିନିଷ ଆମେ ସାର ପଡୁନି କିଛି କେମିକାଲ ପଡ଼ୁନି। କରି। ଏଇଟା ଖାଉଛେ ବୋଲି କିଛି ଟିକେ ଲୋକ ଭଲରେ ରହିଛନ୍ତି ଆଉ ବଜାର ଟାଉନରେ କଣ ଏଇ ଦେଶୀ ଜିନିଷ ପାଇବେ କି।
ନାଇଁ।
ସେମାନେ ଯାହା ମାର୍କେଟରୁ ଆଣିବେ ସେ କେମିକାଲ ଜିନିଷ ଆଣିବେ।
ହୁଁ।
ଗାଁ ଗହଳି ରେ କଣ ସକାଳୁ କିଛି ନହେଲେ ଶାଗ ଦିଟା। ତୋଳିକି ଆଣିଲେ ଆଁ ଭାଜିଦେଲେ ଆଁ ଏତିକି ପୋଡ଼ା ପୋଡ଼ି ପଖାଳ ଫକାଳ ନଗେଇ ଖାଇଦେଲେ।
ହଁ କିନ୍ତୁ ଶାଗ ଟା ଦେହ ପ୍ରତି ବହୁତ ଉପକାରିତା କିନ୍ତୁ ହେଟା ଲୋକ ବୁଝୁନାହାନ୍ତି। ଉଁ। ହଁ ଶାଗ ଟା ଖାଇଲେ ଆଖିର ପାୱାର ବଢୁଛି ଦେହ ସୁସ୍ଥ ରହୁଛି ବି ପି ଲୋକଙ୍କ ପାଇଁ ଭଲ ଡାଇବେଟିସ ଲୋକଙ୍କ ପାଇଁ ଭଲ।
ହୁଁ ତାପରେ ଆମର ଅମୃତଭଣ୍ଡା ରହିଲା ଯୋଉ ଗଛ ଦେଶୀ ଏଇଠି ଆମ ସାର ପଡୁନି ସେ ମନକୁ ଉଠିଲା ଅମୃତଭଣ୍ଡା ଫଳିଲା ଖାଇବା ପାଇଁ ବି ଭଲ ଲାଗୁଛି। ତା ପରେ ଏଥିରେ କିଛି ବି ରୋଗ ନାହିଁ।
ନାଇଁ।
ମଣିଷ ର ରୋଗ ଟା ସୃଷ୍ଟି ହୁଏ କୋଉଠୁ ଖାଦ୍ୟ ରୁ।
ଆଜ୍ଞା।
ଯଦି ଠିକ୍ ଥିବ ପରିଷ୍କାର ଠିକ୍ ଥିବ ଘର ତାହାଲେ କୌଣସି କିଛି ରୋଗ ଅଧା ରୋଗ ହେତିରେ ହବନି ପ୍ରାକୃତିକ ପବନ ଟିକେ ଖାଇଲ ଟିକେ ବୁଲିଲ। ବା ଆମେ ଜଙ୍ଗଲ ଆଡେ ଗଲୁ ଟିକେ ବୁଲିଆସିଲୁ ଥଣ୍ଡା ପବନ ବାଜିଲା ଭଲ ଜିନିଷ ଆଣିଲି ଅଧା ରୋଗ ପଳେଇବ। ଆଉ ବଜାର ତାକୁ ନେଇ ଖାଇବେ କି ଲୋକ।
ସେଇଟା ତ ପ୍ରୋବ୍ଲେମ ବାହାରେ ସବୁ ତ କିଣା ଜିନିଷ ସବୁ ଯାହା ମାର୍କେଟ କୁ ଆସିବ ସେେ କିଣ ସେ ଭଲ ଦିଅନ୍ତୁ କି ଖରାପ ଦିଅନ୍ତୁ ଆମେ କିନ୍ତୁ ହିଁ ଖରାପ କରୁଛୁ ଆମ ଲୋକ ଯଦି ଆମେ ଯେତିକି ଅଧିକ ଲୋଭ ଆସା ଲାଳସା ରଖିକି। ଆମେ ହିଁ ଖରାପ କରୁଛେ କାହିଁ କହିଲଲେ ଆମେ ଗୋଟେ ଯୋଉଟା ଯୋଉ ଦିଟା ପରିବା ଫଳେଇବା ଯାଇ ଆମେ ସାରାଂଶ ଆଉ କେମିକାଲ ଦେଇକି ତାକୁ ଆମେ ଅଧିକ ଫଳେଇକି ମାର୍କେଟ କୁ ଛାଡୁଛେ ଯାହାକି ଲୋକଙ୍କ ପ୍ରତି କ୍ଷତିକାରକ ହଉଛିେ
ଶେଇପା ସେଇଟା ସିନା ସବୁ ଲୋକ ବୁଝିଲେ ହୁଅନ୍ତା ଖାଲି ପଇସା ପଛରେ ଗୋଡେଇ ଯୋଉଟାକି ଦେହ ଖରାପ ହେଲା କେମିତି ଆମେ କରିକି ଆମେ ବିକିଦେଇକି ଦି ପଇସା ନେଇଯିବା କିନ୍ତୁ ଲୋକଙ୍କ ଦେହ କଣ ହେବ କଣ ନାଇଁ ଠିକ୍ ସେକଥା ବୁଝିବାର ନାହିଁ।
ହଁ ପଣସ ପଣସ ଖାଆନ୍ତି।
ହୁଁ ପଣସ ଖାଏ ଆମର ଗୋଟେ ହେଇଚି ଆଉ ଗଛ ରେ ଅଛି ବି।
ଅ ହ ଆମର ଗୋଟେ ଗଛରେ ପଣସ ପୁରା ଗୋଡଠୁ ମୁଣ୍ଡ ପର୍ଯ୍ୟନ୍ତ ଫୁଲ ହେଇକି ଅଛି କିନ୍ତୁ କେହି ଗୋଟେ ଖାଇବାର ନାହିଁ ପଣସ
ତ ସେଟା ଭଲ ଲାଗେ ମଞ୍ଜି ଟା ରଖି ରଖିଥିବ ସେ ମଞ୍ଜି ଟା ଭଲ ଲାଗେ
ମଞ୍ଜି ଟା ଭଲେ ଆଗେ ବି ପଣସ ବହୁତ ଖାଉଥିଲେ ସେ ପଣସ କଣ କହିଲା ପଣସରେ ବରା କରୁଥିଲେ ପିଠା କରୁଥିଲେ ଆଉ ପଣସ ମଞ୍ଜିିକି ଖାଉଥିଲେ ଆଉ କିନ୍ତୁ ଆଉ ପଣସ କୁ ଆଉ କେହି ବି ମାନେ ଏତେ ପଚାରନ୍ତି କାହିଁକିନା ଦେହ ଖରାପ ଯୋଗୁ ପେଟ ଖରାପ ହଉଛି ଝାଡା ହେଇଯାଉଛନ୍ତି। ଏ ଏଥିପାଇଁ ହଜମ କରିପାରୁନାହାନ୍ତି ହେଥିପାଇଁ ଆଉ ପଣସ ବି ଖାଇବାକୁ କେହି ପସନ୍ଦ କରୁନାହାନ୍ତି।
ମଞ୍ଜି ବି ଖାଇଲେ ବି ଭଲ।
ହୁଁ ମଞ୍ଜି ଟା ଦେହ ପାଇଁ ଟିକେ ଭଲ ଆଉ।
ହଁ ଏଇ ସବୁ ଜିନିଷ ଦେଶୀ ଜିନିଷ ।
ହଁ ଆମ ବି ମାନେ ବାରି ମାନିକାରେ ଦେଖିବ ପ୍ରାୟ ଗଛ ଥାଏ ଶାଗ ଗଛ, ଆମ୍ବ ଗଛ, ପଣସ ଗଛ, ଅମୃତଭଣ୍ଡା ଗଛ ଏଇ ସବୁ ଜିନି ନିହାତି ସମସ୍ତଙ୍କ ଘରେ ଘରେ ଅଛି।
ହଁ ବେଲ ଗଛ।
ଏଇ ଗଛ ପ୍ରତ୍ୟେକ ଘରେ ଘରେ ଲଗେଇବା ଉଚିତ୍। ଅମୃତଭଣ୍ଡା କିଛି ନହେଲେ ତିନି ଚାରିଟା ସଜନା ଗଛ ଏସବୁ ଜିନିଷ ଲଗେଇବା ଲଗେଇବା କଥା।
ହଁ। ସବୁ ତ ହଁ ଏଇଟା ସବୁଁଁ ଗାଁ ଗାଁ ମାନଙ୍କରେ ଅଛି। ଅଳ୍ପ ବହୁତ ସବୁ ବାରି ମାନଙ୍କରେ ସବୁ ଲୋକ ରଖିଛନ୍ତି।
ହଁ।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
ଆଉ ଏବେ ବର୍ଷା ପାଣିପାଗ କେମିତି କଣ ଅଛି?
ପାଣିପାଗ ଟିକେ ନା ଭଲ ନାହିଁ। ଉଠଉଛି ହଉନି ଆଉ।
ହବ ବର୍ଷା ଟିକେ ଆମ ଆଡେ ବି ସେମିତି ଉଠଉଛ। କିନ୍ତୁ ଡର ଲାଗୁଛି ଯୋଉ ଘଡଘଡି ଚଡଚଡି ମାରୁଛି ମାନେ ଲାଇନ ଜିନିଷ କରେଣ୍ଟ ଜିନିଷ ତମେ ଯଦି ବନ୍ଦ କରିନଥିବ ସେ ପୁରା ଘଡଘଡି ଚଡଚଡ଼ି ରେ ପୋଡି ଦଉଛି ସବୁ ଜିନିଷ ଟିଭିି ହଉ ଫ୍ରିଜ ହଉ ହଁ ଖରାପ ହେଇଯାଉ ଜିନ
ହୁଁ ହଁ ହଉ।
ହଉ ହଉ ମୁଁ ରଖୁଛି ପରେ କଥା ହବା।
ହଉ ଠିକ୍ ଅଛି ହଉ।
। କଲଟା କାଟିନି ତ ।